ହଁ‌।
ସାଙ୍ଗ ଆଉ କଣ କରୁଚୁ?
ଏ ବସିଚି ଗଛ ଛାଇ ତଳେ।
ଆଉ ମୁଁ ଏଇଠି ଟିକେ ଶୋ ଗଡ ପଡ ହୋଉଚି ଆଉ। ଆଉ କଣ ଖାଇଚୁ?
ହଁ ମୁଁ ଖାଇଚି ଭାତ ମାଂସ ତରକାରୀ। ଆଉ ତୁ କଣ ଖାଇଚୁ?
ମୁଁ ଭାତ ଆଉ ମାଛ ଖାଇଚି ଆଉ।
ଓହୋ।
ବା ସବୁ କେମିତି ଅଛି?
ହଁ ମୋର ତ ଭଲ ଅଛି ।ଆଉ ତୋର ଭଲ ଅଛି?
ହଁ ମୋ ଦେହପା ସବୁ ଭଲ‌ ଆଉ ଘର ଲୋକ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଏମତି ମଝିରେ ମଝିରେ ଯାହା ଦେହ ଖରାପ ହୋଉଚି ଆଉ। ମତେ ବି ଟିକେ ଥଣ୍ଡା ହେଇଯାଇଚି ମୋ ଗୋଡ଼ ହାତଉରା ଟିଏ ବିନ୍ଧା ଛିଟିକା ହୋଉଚି ମୁଣ୍ଡଟା ଟିକେ ବୁଲେଇ ଦୋଉଚି ଏମିତି ହୋଉଚି ଆଉ। ତୋର ଭଲ ନାଁ?
ହଁ ହଁ ମୋର ସବୁ ଭଲ ଏଇ ଖରା ଦେଖୁନୁ କେମିତି ହୋଉଚି ଖରାକୁ ତ ମୁଣ୍ଡ ହା ଅଧିକ ବୁଲଉଚି ଆଉ‌ ତମର ଖରା ହଉନି କି?
ହଁ ଆମଆଡ଼େ ତ ପ୍ରବଳ ଜୋରେ ଖରା ସେଥିଲାଗି ଦେଖୁନୁ ମୁଁ ଗଛ ତଳେ ବସିଚି।
ହଁ ପା ଖରା ହୋଉଛି ଆଉ। ଆରେ ମୁଁ ତତେ ଫୋନ୍ କରିଥିଲି ଟିକେ କାର୍ତ୍ତିକ ପୂଜ୍ କାର୍ତ୍ତିକେଶ୍ୱର ପୂଜା ବିଷୟରେ ଟିକେ କଥା ହେବା ପାଇଁ। ତ କାର୍ତ୍ତିକେଶ୍ୱର କେମିତି କଣ ତମ ଆଡ଼େ ପୂଜା ହଉଚି ଆଉ ଆମ ଆଡ଼େ ବି କେମିତି କଣ ପୂଜା ହଉଚି ସେମିତି ସବୁ ତ ଜାଣିଥିବୁ ଡଙ୍ଗା ବି ଭସା ହଉଚି। ତ ତୁ ମାନେ ତମ ଆଡେ କେମ୍ ତି କଣ ହୁଏ ମାନେ କାର୍ତ୍ତିକେଶ୍ଵର ପୂଜା କେମତି ତମେ କୋଉଠି ଯାଇକି ଡଙ୍ଗା ଭସାଅ କିଏ କହ।
ଆମ ଆଡେ ତ ହଁ ପାଞ୍ଚ ଦିନି ହୁଏ କାର୍ତ୍ତିକେଶ୍ୱର ପୂଜା। ପାଞ୍ଚ ଦିନରେ ହୋଉଚି ପାଞ୍ଚ ଦିନି ଆଗ ମୁରୁଜ ପକା ହୁଏ। ହେଟୁ ସମସ୍ତେ ସକାଳୁ ଉଠନ୍ତି ଗାଁ ଯାକ ମାନେ ଗାଁରେ ଯେତେକ ସମସ୍ତେ ଠାକୁର ଅଛନ୍ତି ତାଙ୍କୁ ଯାଇକି ପ୍ରଣାମ କରନ୍ତି‌। ଆମର ଚଣ୍ଡୀ ଠା ଠାକୁର ଅଛନ୍ତି ଆମ ଗାଁରେ ସେଠୁ ମଠରେ ଗୋପାଳଜୀଉ ଅଛନ୍ତି ତାରେଣୀ ଠାକୁର ଅଛନ୍ତି ଶନି ମଣ୍ଡପ ଅଛି ଏମତି ମାନେ ଫାଷ୍ଟ ଯାଆନ୍ତି ଚଣ୍ଡୀ ମଣ୍ଡପ ପାଖୁ ତାପରେ ନାଇଁ ନାଇଁ ଝା ହଁ ଏଟା ଲାଷ୍ଟେ ଲାଷ୍ଟେ ଦିନ ଡଙ୍ଗା ଭସେଇ ଯାଉଁ ଏମିତି ଆଉ ଆଉ ତମର?
ଆମର ତ କହିବାକୁ ଗଲେ କାର୍ତ୍ତିକ ମାସ ବୋହୁତ ପୁଣ୍ୟ ମାସ ତ କାର୍ତ୍ତିକ କଇଲେ ବୋହୁତ ପୁଣ୍ୟ ସେ ମାସଟି ଆମର ହେଇଥାଏ। ତ ଉଁ ପା କାର୍ତ୍ତିକ ଆମର ପାଞ୍ଚ ଦିନି ତ ପାଞ୍ଚ ଦିନି ଆଙ୍କ ଆମେ ମୁରୁଜ ପକେଇଥାଉ ତ ପ୍ଲା ମାନେ ଲାଷ୍ଟେ ହୁଁ ଯୋଉ ପଞ୍ଚୁକରେ ଆମେ ମୁରିଚ ଗାଧେଇପାଧେଇକି ଆମେ ଫାଷ୍ଟ ପ୍ରଥମେ ଯାଉ ଆମେ ଯୋଉଠି ଯୋଉ ଆମ ନାଳ କି ପୋଖରୀ ଥାଏ ତ ଆମେ ସେଇଠିକି ଗାଧେଇ ଯାଉ ତ ସେଇଠି ଗାଧେଇ ସାରିକି ଆମେ ଡଙ୍ଗା ବସେଇକି ଆସିଥାଉ ତ ଡଙ୍ଗା ତ ଧର୍ମ ଡଙ୍ଗା ସେ ସେଇଟାକୁେ ଭସେଇଥାଉ କୁହନ୍ତି କି ଧର୍ମ ଡଙ୍ଗା ଭସେଇଲେ ତ କିଛି ପୁଣ୍ୟ ମିଳେ ତ ସେ ଡଙ୍ଗା ଆମେ ଭସେଇକି ଆସିଥାଉ ତ ଆସିକି ଆମେ ମୁରୁଜ ପକେଇଥାଉ ଚଉରା ମୂଳରେ ତ ମୁରୁଜ ପକେଇି ଆମେ ବୃନ୍ଦାବତୀକୁ ପୂଜା କରିଥାଉ ତ ସେ ମୂର୍ଜ ରେ ଆମେ ପକଉ ପ୍ରଥମେ ଜଗନ୍ନାଥ ଥ ବଳରାମ ସୁଭଦ୍ରା ଓ ଖନିଜାଡ଼ି ବଗ ବଗୁଲି ଆଉ ଏମିତି ଇତ୍ୟାଦି ବହୁତ କିଛି ଫୁଲ ଆଙ୍କୁ ତ ଆଇଁ ମାନେ ପଞ୍ଚୁକ ହିଁ ଆମର ଏମିତି କରୁ ତ କାର୍ତ୍ତିକ ସ୍ୱର ପୂଜା ଆମେ ଏତିକି କରି ମନ୍ଦିର ପ୍ରଥମେ ଯିବା ଆମ ଗାଁ ମନ୍ଦିର ଦର୍ଶ ଦରଶନ କରି ତାପରେ ଯିବୁ କାର୍ତ୍ତିକେଶ୍ଵରଙ୍କ ପାଖକୁ ସେଠି ପୂଜା କରିକି ମାନେ ତାଙ୍କୁ ଦର୍ଶନ କରିକି ଆସୁ ତ ଆମ କାର୍ତ୍ତିକ ପୂଜା ମାନେ ଆମ ଘରେ ଏମିତି ହୁଏ ତ ବହୁତ ମାନେ ଗାଁ ଲୋକ ମିଶିକି ମାନେ ଆମର ଦି ତିନି ଜାଗାରେ କାର୍ତ୍ତିକେଶ୍ଵର ପୂଜା ହୁଏ ତ ଆମେ ସବୁ ଜାଗାକୁ ଯାଇ ବୁଲିକି ଆ ଠାକୁରଙ୍କୁ ଦର୍ଶନ କରିକି ଆସୁ ତ ତମ ହେଲେ ତୁ କୋଉଠିକି ଯାଉଠୁ ମାନେ କାର୍ତ୍ତିକେଶ୍ଵରକୁ ପୂଜା କରି ମାନେ ଦେଖିକି ଆସିବୁ କୋଉଠି କିନ୍ତୁ
ମାନେ ଆମ ଗାଁ ରେ ତ ମାନେ ଗୋଟିଏ ଜାଗାରେ ହୁଏ କାର୍ତ୍ତିକେଶ୍ଵର ମାନେ ସେଇ ଗୋଟେ ଜାଗାରେ ମାନେ ଗାଁ ତା ଯାକ ଆମର ସେଇଠି ଆମ ଗାଁର ସମସ୍ତେ ପୁଅ ପିଲାମାନେ କଳସ ବୁଡ଼େଇଯାଆନ୍ତି। ଏ ଆମ ଯେଉଁ ବନ୍ଧ ଅଛି ଆମ ଗାଁରେ ତ ଏମିତି ବେଙ୍ଗୁ ପୋଖରୀ ନାଳ ଏମିତି ଦୁଇ ତିନିଟା ଖଣ୍ଡେ ପୋଖରୀ ଅଛି। ଯେଉଁଠୁ ମାନେ ବନ୍ଧରେ ଆମର ଯଉ ହେଉଛି କଳସ ବୁଡ଼ା ହୁଏ ସେଇଠି ମାନେ ସମସ୍ତେ କଳସ ବୁଡ଼େଇ ଆଣିକି ଆମ ସେଇ ଠାକୁରଙ୍କ ପାଖରେ ରଖନ୍ତି ଆମେ ସେମିତି ମାନେ ସେମାନେ ପୂଜା କରନ୍ତି ଆମେ ଯାଉ ଦେଖି ମୋ ବାପା ହେରିକା ବି ମାନେ ମୋ ବାପା ବଡ଼ ବାପା ଏମାନେ ବି ସମସ୍ତେ କଳସ ବୁଡ଼ାନ୍ତି ଆଉ ଆମର ବି ସେମିତି ମାନେ ମୁରୁଜରେ ହଉଛି ଜଗନ୍ନାଥ। ବଳଭଦ୍ର ଏମିତି ମାନେ ସୁଭଦ୍ରା ମାନେ ପକା ହୁଏ ବଗବଗୁଲି କରାହୁଏ ଖନିଜାଡି କରାହୁଏ ଆଉ କଣ ଏମିତି ଯୋଉ ହଉଛି ଆମେ ଲାଷ୍ଟ ଦିନ ବି ମାନେ ସମସ୍ତେ ମାନେ ସପ ମାନେ କଣ ମୁରୁଜ ହଉଛି। ସେ ଆମର ଯଉ ହଉଛି। ହେଲେ କାର୍ତ୍ତିକ ପୂର୍ଣ୍ଣିମା ମାନେ ସେତ ମାନେ ପାଞ୍ଚ ଦିନ ହେଇ ତାଙ୍କର ଯ ପଞ୍ଚକୁ ପାଞ୍ଚ ଦିନ ପାଞ୍ଚ ଦିନ ଆଙ୍କ ସମସ୍ତେ ସକାଳୁ ଉଠାନ୍ତି ମାନେ ଯେଉ ହେଉଛି ଗାଧାନ୍ତି ସକାଳୁ ସମସ୍ତେ ଉଠିକି। ସକାଳୁ ଗାଧାନ୍ତି ତାପରେ ଠାକୁର ଦର୍ଶନ। ଦର୍ଶନ କରନ୍ତି ମୁରୁଜ ପକାନ୍ତି ଠାକୁର ପୂଜା କରନ୍ତି ଏଇ ଟାଇପର ଆଉ।
ହଁ ତତେ କିଛି। ମୁଁ ମାନେ କାର୍ତ୍ତିକଜୟଙ୍କ ବିଷୟରେ କିଛି କହୁଛି ଶୁଣୁ ହେଲା। ନାହିଁ କାର୍ତ୍ତିକ ପୂଜା ବିଷୟରେ ତତେ କିଛି କହୁଛି ମାନେ କାର୍ତ୍ତିକ ପୂଜା ସହିତ ଜଡି ତ ଅନେକ କଥା ମାନେ ପରିଚଳିତ ଅଛି ଓଡିଶାର କାର୍ତ୍ତିକ ମାସକୁ ବହୁତ ମାନେ ପବି ତ୍ର ମନାଯାଏ ଏବଂ ଏହି ମାସରେ ଭଗବାନ ବିଷ୍ଣୁ ତୁଳସୀ ଦେବୀଙ୍କ ଦାମୋଦର ଦାମୋଦର ପୂଜା ବିଶେଷ ଭାବରେ କରାଯାଏ ତ ପୁରାଣ ଅନୁସାରେ ଏ। ଏକ ସମୟରେ ଜଣେ ବୃଦ୍ଧା ନାରୀ। ବହୁତ ଗରିବ ଥିଲେ ହେଲା। ତେବେ ତାଙ୍କ ପାଖରେ ଧନ ସମ୍ପତ୍ତି କିଛି ନଥିଲା କିନ୍ତୁ ଭଗବାନ ବିଷ୍ଣୁଙ୍କ ପ୍ରତି ତାଙ୍କର ଅଗଥା ଭ କ୍ତି ଥିଲା କା କାର୍ତ୍ତିକ ମାସ ଆସିଲେ ସେ ପ୍ରତିଦିନ ପ୍ରଭାତରେ ସ୍ନାନ କରୁଥିଲେ ଓ ଦୀପ ଜଳଉଥିଲେ ଓ ତୁଳସୀ ସି ଚଉରା ମୂଳେ। ପୂଜା କରୁଥିଲି ଗୋଟିଏ। ଗୋଟିଏ ଦିନ ଭଗବାନ ବିଷ୍ ଷ୍ଣୁ ତାଙ୍କ ଭକ୍ତିର ପରୀକ୍ଷା କରିବା ପାଇଁ। ସିଏ ଜଣେ ସା ସାଧୁର ବେଶ ଧାରଣ କରି ତାଙ୍କ ଘରକୁ ଆସିଲେ ତ ସିଏ ଆସି ସାରିଲା ପରେ ବୃଦ୍ଧାଙ୍କ ଘରେ। ଏମାନେ ଖାଇବାକୁ କିଛି ନଥିଲା ତଥାପି ସେ ଦିନ ପାଇଁ ମାନେ ରଖିଥିବା ଅଳ୍ପ ଅନ୍ନ ସାଧୁଙ୍କୁ ଭକ୍ତିର ସହ ଅ-ଅ-ଅର୍ପଣ କଲେ ତ ସାଧୁ ରୂପୀ ଭଗବାନ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଲେ ଯେ। ଯୋଉ ଯେଉଁମାନେ କାର୍ତ୍ତିକ ମାସରେ ଭକ୍ତି ଭାବରେ ସ୍ଥାନ ଦାନ ଓ ଦୀପ ଦୀପ ଦାନ ଓ ତୁଳସୀ ପୂଜା କରିବେ ସେମାନେ ପୁଣ୍ୟ ଲାଭ କରିବେ ଏବଂ ତାଙ୍କ ଜୀବନରେ ସୁଖ ଶାନ୍ତି ଆସିବ ତ ପୁରାଣରେ ମାନେ ବଶ୍ଚିନ୍ତ ଯେ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ମାସ ଏହି ମାସରେ ଯେଉଁ ବ୍ୟକ୍ତି ଯଉ ବ୍ୟକ୍ତି ଭକ୍ତି ଭାବରେ ଠାକୁରଙ୍କୁ ମାନେ ପୂଜିବେ ତ ବହୁତୁ ମାନେ ପୁଣ୍ୟ କିଛି ମିଳିଥାଏ ତ ସେଥିପାଇଁ ଆମେ କୁହନ୍ତି କି କାର୍ତ୍ତିକ ପୂର୍ଣ୍ଣମା ହିଁ ଗୋ ଗୋଟେ ପୁ ମାନେ ଗୋଟେ ମାସଟାଙ୍କର ଗୋଟେ ପୁଣ୍ୟ ମାସ ତ ମାନେ ଏମିତି କାର୍ତ୍ତିକଙ୍କ ବିଷୟରେ ମୁଁ ମତେ କିଛି ବଡ ଲୋକ କହିଥିଲେ ମୁଁ ଶୁଣିଥିଲି ତ ସେଥିପାଇଁ ଆ ମୁଁ ବି ତତେ ବି କହୁଛି କି କାର୍ତ୍ତିକ କାର୍ତ୍ତିକ ମାସଟି ହଉଛି ଆମର ବହୁତ ପୁଣ୍ୟ ତ କାର୍ତ୍ତିକ ମାସରେ ଆମର କାର୍ତ୍ତିକ। ପୂଜା ହୋଇଥାଏ ଓ ପଞ୍ଚୁକ ବି ହେଇଥାଏ ପାଞ୍ଚ ଦିନ ଆମେ ମୁରୁଜ ଚଉରା ମୂଳେ ପକେଇଥାଉ ତ ଆଉ ଆମେ ଡଙ୍ଗା ବି ଭସେଇ ଥାଉ ପୁରା ଲାଷ୍ଟ୍ ଦିନ ଆମେ ଯାଇକି ଡଙ୍ଗା ଭସୁ ଧର୍ମ ଡଙ୍ଗା ତ ଆଉ ପୁଣି କାର୍ତ୍ତିକ ମାସରେ ପୁଣି ଆମର ଗୋଟେ ବାଲିଯାତ୍ରା ବି ହୁଏ ତ ଆମର ତ ବାଲିଯା ଯାତ୍ରା ଗାଁ ରେ ହୁଏନି ତ କିଛି ଆମ ଘରଠୁ କିଛି କିଲୋମିଟର ଦୂରରେ ଗୋଟେ ବଜାର ଥାଏ ତ ସେଇ ପାଖାପାଖି ଆମର ଗୋଟେ ମାନେ ବାଲିଯାତ୍ରା ହୁଏ ତ ଆମେ ସେଠିକି ବହୁତ ବାଲିଯାତ୍ରା ଦେଖିଯାଉ ତମ ଗାଁ ରେ ମାନେ କୋଉଠି କେମିତି କଣ ହୁଏ ବାଲିଯାତ୍ରା ଟିକେ କହ।
ଆମ ଗାଁରେ ବି ବାଲିଯା ହୁଏନି ଆମ ଗାଁରେ ଏଇ ମାନ ଆମ ମାନେ ତମେ ମାନେ ଯୋଉଠିକି ଯାଉଛ ମାନେ ଯୋଉ। ଯୋଉ ବଜାର କୁ ଯାଉଛ ମାନେ ବାଲିଯାତ୍ରା ଦେଖିବା ପା ଆମେ ବି ସେଇଠି। ଯାଉ ସେଇଠି ତ ବହୁତ ମେଳା ପଡେ ବହୁତ ମାନେ ଯୋଉ ହଉଛି ବହୁତ ଚୂଡି। ପଡେ ଖେଳନା ଛୋଟ ଛୁଆଙ୍କର ବି ପଡେ ମାନେ ବହୁତୁ ମାନେ। ମାନେ ବାଲିଯାତ୍ରା ବି ମାନେ ସବୁବେଳେ ଦେଖିବୁ ବାଲି ଯୋଉଠି ଯା ଅଞ୍ଚଳରେ ଅଧିକ ଥାଏ ସେଇଠି ମାନେ ବାଲିଇଲ ଜାଗାରେ ବି ହୁଏ ଦେଖୁନୁ ଆମର ମାନେ ଉମ ପ୍ରାୟତ ଦେଖିନୁ ମାନେ ଯୋଉ ଯୋଉଠି ମାନେ ବାଲି ଅଞ୍ଚଳରେ ହିଁ କେବଳ ବାଲିଯାତ୍ରା ହୁଏ।
ହଁ ବାଲି ଆମେ ବି ଆମର ବି ଯୋଉ ସେଠି ହଉଛି ବାଲିଯାତ୍ରା ସେଠି ବହୁତ ବାଲି ଅଛି ତ ସେଥିପାଇଁ ଆମର ସେଠି ବାଲିଯାତ୍ରା ବହୁତ ପ୍ରସିଦ୍ଧ ତ ବାଲିଯାତ୍ରାରେ କଣ ବାଲିଯାତ୍ରା ଆମର ବହୁତ କିଛି ମାନେ ମୀନା ବଜାର ପଡିଥାଏ ଛୋଟ ଛୁଆଙ୍କ ପାଇଁ ଖେଳନା ତ ମାନେ ଦୋଳି ପଡିଥାଏ ବହୁତ କିଛି ଖାଇବା ଜିନିଷ ପଡିଥାଏ ତ ଇତ୍ୟାଦି ଏମିତି ବହୁତ କିଛି ପଡିଥାଏ ତ ବାଲିଯାତ୍ରା ଏଦ ବହୁତ ଭଲ ଲାଗେ ବୁଲି ଯିବା ପାଇଁ ତ ମୁଁ ବି ସବୁ ବର୍ଷ ଯାଏ ବାଲିଯାତ୍ରା ଆମ ଗାଁଠୁ ଆଠ କିଲୋମିଟର ଦୂରରେ ଗୋଟେ ବଜାର ଅଛି ତ ସେଇ ବଜାର ପାଖରେ ଗୋଟେ ଆମର ମନ୍ଦିର ଗୋଟେ ଅଛି। ତ ସେଇ ମନ୍ଦିର ପାଖରେ ତ ସେଇଠି ଆମର ଗୋେ ବାଲିଯାତ୍ରା ପଡେ ତ ସେଇଠି ଆମେ ଯାଉ ସମସ୍ତେ ଆମ ଘର ପରିବାର ସହିତ ଆମେ ଯାଉ ଦେଖିବା ପାଇଁ ତ ବହୁତ ଭଲ ଲାଗେ। ସବୁଠୁ ଭଲ ଲାଗେ କାର୍ତ୍ତିକ ପୂଜା ତ ମୁଁ ଭାବୁଛି ତୁ ଆ ଲେ ମତେ ବହୁତ ଭଲ ଲାଗିବ ନହେଲେ ଆମେ ମିଶିକି ଆମ କାର୍ତ୍ତିକ ପୂଜା ଦେଖି ଯିବା ଆଉ ଆମେ ଡଙ୍ଗା ଭସେଇ ଯିବା ଆମ ଗାଁ ଆମ ଘର ପାଖରୁ କିଛି ବାଟରେ ଅଛି ଗୋଟେ ନାଳଟିଏ ଛୋଟିଆ ନାଳଟିଏ ଅଛି ଆମେ ସେଇଠି ସବୁ ଯାଉ ଗାଧେଇ ଗାଧେଇକି ଆମେ ସେଇଠି ଡଙ୍ଗା ଭସେଇଥାଉ ଧର୍ମଡଙ୍ଗା। ପ ତ ଧର୍ମଡଙ୍ଗା ଭସିକି ଆସିକି ମୁଡୁଛ ପକା ତ ଭାବୁଚି ତୁ ଆସିଲେ ବହୁତ ଭଲ ହବ ନା କଣ କହୁଛୁ।
ହଁ ଦେଖିବିବା ଯେଟା ଯିବା ଆମେ ମିଶିକି ଯୋଉ ହଉ ଡଙ୍ଗା ହସେଇବା
ହଁ ତୁ ନିଶ୍ଚୟ ଆସିବୁ ଆଶା କରୁଛିୁ ତୁ ନିଶ୍ଚୟ ଆସିବୁ ଡଙ୍ଗା ବସେଇବା ପାଇଁ ତ ମତେ ବି ଖୁସି ଲାଗିଲା ତମ ଗାରେ ବି ଯେମିତି ହଉଛି କାର୍ତ୍ତିକ ସଵର ପୂଜା କାହିଁକ ନା କାର୍ତିକ ସଵର ହଉଛନ୍ତି ଯୋଉ ଆମର ମାନେ କହିବାକୁ ଗଲେ ଧର୍ମ ଗୋଟେ କାର୍ତ୍ତିକ ମାସ ସମସ୍ତେ କୁହନ୍ତି କି ହଁ କାର୍ତ୍ତିକ ମାସ ଇଲା ଆମର ଗୋଟେ ଧର୍ମ ମାସଟି ସିଏ ତ ବହୁତ ଭଲ ଲାଗିଲା ତ କଥା ଶୁଣିକି ତ ଆଉ କିଛି କହ ତମ ମାନେ ସେ କାର୍ତ୍ତିକ ପୂଜା ବିଷୟରେ ମୁଁ ଶୁଣିକି ଆଉ ଟିକେ ବହୁତ ଖୁସି ହେବି।
ଆମର ଏଇଠି ଯୋଉ ହବି ତ ଜାଣିଛୁ ହବି ଛ ବି ଆମର ଏଇଠି ହୁଏ ମାନେ ଆମର ଯେଉଁ ସନି ମଣ୍ଡପ ଅଛି ସେଇଠି ମାନେ ଗାଁର ଯେତେକ ମାନେ ଯେଉଁଉ ଆମର ଯେଉଁ ମାନେ ବୁଢ଼ୀମାନୋନେ ସେମାନେ ଯେଉଁ ରହିଲେ ସେମାନେ ଯେଉଁ ହବିଷୟ କରନ୍ତି ମାନ ମାସଟା ଯାକ ଅଭିଯୋଗ କରିବେ ମାସଟା ଯାକ ପିଆଜ ରସୁଣ ଛାଡ଼ିବେ ମାସଟା ଯାକ ଅରୁଆ ଖାଇବେ ଆଉ ନାଇଁ ନାଇଁ ହଁ ମାସଟା ଯାକ ଅରୁଆ ଖାଇବେ ପୁଣି ପଞ୍ଚୁକ ପାଞ୍ଚ ଦିନ ଫଳ ଖାଇବେ ମାନେ ଆମ ଗାଁରେ ତ ଏବେ ହେବ। ବି ସି ଆଣି ମାନେ ଦି ଜଣ ମାନେ ବୃଦ୍ଧା ତାଙ୍କର ମାନେ ଦେହାନ୍ତ ହେଇଗଲା ମାନେ ଏମିତି ଆମ ଗାଁର ହବିଷଟା ବି ବହୁତ ଭଲ ହୁଏ ଆମେ ହବିଷ ବି ଦେଖି ସେମାନେ ହବିଷରେ ବହି ପଢନ୍ତି ବହୁତ ଭଲ ଭଲ କୃଷ୍ଣ ଠାକୁରଙ୍କର ବହୁତ ଭଲ ଭଲ ବହି ପଢନ୍ତି ଆମେ ମାନେ ଆମେ ଯାଉ ଶୁଣିବାକୁ ବହୁତ ଭଲ ଲାଗେ ଠାକୁରଙ୍କ ବିଷୟରେ ବି ଜାଣିବାକୁ ବହୁତ ଭଲ ଲାଗେ ତମ ଗାଁରେ ହବିଷ ହୁଏ ନାଇଁ କି
ସେ ସବୁ ହଉଛି କି ନାଇଁ ମୁଁ ଜାଣିନି ମୁଁ କାହିଁକିନା ଏତେ କିଛି ଜାଣିନି ସେଇଟା କଣ ତ ତୁ ଯାହା କହିଲୁ ଯାହା ଗୋଟେ ଭଲ ଲାଗିଲା ତମ ଆଣିବି ଏତେ ବି ଗୋଟେ ଗୋଟେ ହଉଛି ଗୋଟେ ମାନେ ଗୋଟେ କାମଟେ ହଉଛି ତ ବହୁତ ଶୁଣିକି ବହୁତ ଭଲ ଲାଗିଲା ଯାହା ହଉ ମତେ ଖୁସି ଲାଗୁଛି ଆଉ ତମର ଏମିତି ଗୋଟେ ହଉଛି ତ ସବୁ ଗାଁ ରେ ତ ଗୋଟେ ଗଟ ଗୋଟେ ପର୍ବ ନିଶ୍ଚୟ ହେବା କଥା କାହିଁକି ନା ଯେତେବେଳେ ଆମର ଗାଁ ଅ ଅଛି ତ ଗାଁରେ ତ ସେମାନେ ଯାହାହେଲେ ବି ସମସ୍ତ ବହୁତ ଘର ଥିବ ତ ଏମିତି ଗାଁ ରେ କିଛି ପର୍ବ କଲେ ବହୁତ ଭଲ ଲାଗିବ କାହିଁକି ନା ଆମ ଆଡେ ବି ସେମିତି ମାନେ କୁେ କାର୍ତ୍ତିକ ସଵର ଆମ ଆରଡେ ବି ହ କାର୍ତ୍ତିକ ସଵରରେ ଆମର ନାଚ ପଡେ ତ ମେଲୋଡି ହୁଏ ତ ଆମର ଲାଷ୍ଟ ରାତି ଯୋଉଦିନ ଆମର କୁହନ୍ତି କି ମାନେ ଡଙ୍ଗା ଭସା ଦିନ ଲାଷ୍ଟ ତ ଆମ ଗାରେ ସେଇ କାର୍ତିେଶ୍ଵରଙ୍କ ପାଖରେ ମୋର ବି ନାଚ ଗୀତ ସଙ୍ଗୀତ ଓ ଭଜନ ବି ହୁଏ ଆମ ଗାରେ ଏମିତି ବହୁତ ଭଲ ହୁଏ ତ ହଉ ସାଙ୍ଗ ଶୁଣ ମୁଁ ଏବେ ରଖୁଛି ଆଉ ମୁଁ ଭାବୁଛି ତୁ ନିଶ୍ଚୟ ଆସିବୁ ହେଲା। ତ ଏବେ ମୁଁ ରଖୁଛି ପରେ କେବେ କଥା କଥା ହେବା।
ହଁ
ହଁ